ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ନମସ୍କାର। ଆଉ କଣ କରୁଥିଲେ?
ମୁଁ ଏବେ ବସିଛି, ଆପଣଙ୍କ ସହିତ କଥା ହେବା ପାଇଁ ଆପଣଙ୍କୁ କଲ କରିଛି।
ଆପଣଙ୍କର ମୋ କଥା ମନେ ପଡିଗଲା?
ଆଜ୍ଞା ଆପଣ ଆଚୁଲି କହିବାକୁ ଗଲେ ଆପଣ କେଉଁ ବିଷୟରେ କେଉଁ ସମ୍ବନ୍ଧିତ ସୂଚନା ପାଇଁ ଆପଣ ଜାଣିବାକୁ ଚାହୁଁଛନ୍ତି? କହିଲେ
ମୁଁ ତ ଆମେ ତ ବହୁତ କିଛି ବିଷୟରେ କଥାବାର୍ତ୍ତା ହେଇ କରିସାରିଲୁଣି ଆ କିନ୍ତୁ ଆପଣ ଆମକୁ କିଛି ମାନେ ଚେହେରାର ମାନେ ଚମକ ପାଇଁ ଆପଣ ଆମକୁ କିଛି ମାନେ କଥା ମାନେ ଦେଇପାରିବେ।
ଉପକରଣ ବିଷୟରେ ଆପଣ ଜାଣିବାକୁ ଚାହୁଁଚନ୍ତି ତ?
ଆଜ୍ଞା-ଆଜ୍ଞା ସୌନ୍ଦର୍ଯ୍ୟ ଉପରେ କେଶ ମାନେ ବହୁତ୍ ଝଡୁଚି ତା ବିଷୟରେ ବି ଯଦି କହିପାରିବେ ତ ଆମେ ଆଜ୍ଞା କୁହନ୍ତୁ।
ପ୍ରଥମ ହଉଚି ସୌନ୍ଦର୍ଯ୍ୟକରଣ ହଉଚି ଗୋଟାଏ ଝିଅ ପାଇଁ ନିହାତି ଆବଶ୍ୟକ।
ଆଜ୍ଞା।
ଝିଅ ପିଲାମାନଙ୍କ ପାଇଁ ଏଇଟା ନିହାତି ଆବଶ୍ୟକ ସୌନ୍ଦର୍ଯ୍ୟ କରଣ ଏବଂ ଆମର ପୁରା ନୂତନ କାଳରୁ ବି ସୌନ୍ଦର୍ଯ୍ୟକରଣ ପାଇଁ ବହୁତ କିଛି ଜିନିଷ ନାରୀ ମାନେ ବ୍ୟବହାର କରୁଥିଲେ, ଯେମିତି କିି ହଳଦୀ ବ୍ୟବହାର କରନ୍ତି ହଳଦୀ ମୁହଁରେ ଦେହରେ ଲଗେଇଲେ ଶରୀର ସୁସ୍ଥ ରହେ, ପ୍ରଥମତଃ ଚର୍ମ ସୁ ସ୍ଥ ରହିବ ଚର୍ମ ରୋଗ ହେବ ନାହିଁ ଦ୍ଵିତୀୟରେ ଚର୍ମ ଉଜ୍ଜଳ ଦେଖାଯାଏ ତୃତୀୟରେ ତା ଦେହରେ ଯୋଉ ଅ ତା ଦେହରେ ଯୋଉ ସବୁ ବିଶେଷତ ତାର ରହିଚି ସେଥିରେ ଚମ କୁଞ୍ଚନ ହବ ନାହିଁ ଚମରେ କିଛି ଦାଗ ହେବ ନାହିଁ ସେପରି।
ହଁ ଆଜ୍ଞା।
ପ୍ରାୟତଃ ତେଲିଆ ଚର୍ମ ଯାହାର ଚର୍ମ ତେଲିଆ ଥାଏ ସେମାନେ ବେସନ ବ୍ୟବହାର କରୁଥିଲେ। ବେସନ ତେଲକୁ ପୁରାତନ କାଳରେ ଏ ଜିନିଷ ବ୍ୟବହାର କରାଯାଉଥିଲା।
ଆଜ୍ଞା।
ଆଖିରୁ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଉଥିଲା। ହଁ।
ଆଜି କାଲି ଵ ଯୋଉ ମଣିଷକୁ ବଜାରରେ ଯୋଉ କ୍ରିମ୍ ଆଜିକାଲି ସବୁ ଯୋଉ ବିକ୍ରି ହଉଚି ପ୍ରାୟତଃ ମାନେ ଲୋକ ଲୋକ କିମ୍ୱା ଝିଅ ଝିଅ ପିଲାମାନେ ତ ବେଶୀ ତାକୁ ପ୍ରୟୋଗ କରନ୍ତି ତ ତା ତାଙ୍କର ମୁହଁରେ ବି ବହୁତ୍ ମାନେ ନଷ୍ଟ ହେଇଯାଉଚି। ବଜାର
ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀରେ ପ୍ରାୟତଃ କେମିକାଲ୍ ବହୁତ୍ ଥାଏ ଯାହାକି ଶରୀର ବା ଚର୍ମ ପାଇଁ କ୍ଷତିକାରକ ଅଟେ ଚର୍ମ ବହୁତ କୋମଳ ଅଟେ। ଏବଂ ସେ ସବୁଥିରେ ଥିବା ପାରାବିନ୍ ଆଉ ଏଇ ସବୁ ସବୁ ଅଁ ଚର୍ମକୁ ଖରାପ କରାଏ।
ଆଜ୍ଞା-ଆଜ୍ଞା। ଆପଣ କଣ ମାନେ ଲଗେଇବା ପାଇଁ ବହୁତ୍ ମାନେ ପସନ୍ଦ କରନ୍ତି?
ଅ ମୁଁ ତ ପ୍ରାୟ ମୁଁ ପ୍ରାୟତଃ ଘରୋଇ ଉପକରଣ ସବୁ ଲଗେଇବାକୁ ପସନ୍ଦ
ଆଜ୍ଞା କଣ-କଣ ପସନ୍ଦ କରନ୍ତି ଆମକୁ ଟିକେ କହିବେ?
ନିଶ୍ଚିନ୍ତ ମୁଁ କହୁଚି ଶୁଣନ୍ତୁ ଅ ଆପଣ ଜାଣିଚନ୍ତି କି କଜଳ କେମିତି ବ୍ୟବହାର କରାଯାଏ?
ନାଇଁ ମୁଁ କଜଳ ଜାଣିନି ଆପଣ ଜଣଉନାହାନ୍ତି ମୁଁ ଜାଣିବି।
କଜଳ ପ୍ରାୟତ ପ୍ରାୟ ଲୋକ ନିଜ ଘରେ ବନେଇଥାନ୍ତି ହା ତରେ ବନେଇଥାନ୍ତି ଅଂ ଆଉ ସେଟାକୁ ଆପ ଆପଣ କଣ କରନ୍ତି ଯେ କି ଆଉ କର୍ପୁରକୁ ଗୋଟେ ତୁଳା ମାଧ୍ୟମରେ ଉଁ ଗୁଡେଇ ଦେଇକି ତାକୁ ସୋରିଷ ତେଲରେ ବତୁରେଇ ଦେଇକି ତାକୁ ଦୀପ କରି ଜଳେଇ ଦିଅନ୍ତି ଉପରେ ଗୋଟେ ଘୋଡଣୀ ଢାଙ୍କୁଣୀ ବା ଘୋଡେଇ ଦିଅନ୍ତି ଢାଙ୍କୁଣୀ ଟା ଘୋଡେଇ ଦେଲା ପରେ ଆଉ ସେଥିରେ ସବୁ କଳା ଚିହ୍ନ ସବୁ ହେଇଯାଏ ଦୀପ ଜଳିକି ସେଇ କଳାକୁ କୋରି କି ଗୋଟେ ଜାଗାରେ ରଖନ୍ତି ସେଇଆକୁ କଜଳ କରିକି ଲଗାନ୍ତି ସେଇଟା ଲଗେଇବା ଦ୍ଵାରା ଆଖିରେ ଯାହା ମଳି ପଶିଥିବ ସେଗୁଡା ବାହାରିଯିବ ଆଖି ସୁନ୍ଦର ଦେଖାଯିବ ଆଖିକୁ ପରିଷ୍କାର ଦେଖାଯିବ ଇତ୍ୟାଦି ବିଭିନ୍ନ
ଆଜ୍ଞା ଆଜ୍ଞା ମୁଁ ଜାଣିନଥିଲି ଏତେ କଥ୍ ଥା ଆପଣଙ୍କ ଠାରୁ ଶୁଣିକି ବହୁତ ଖୁସି ଲାଗିଲା।
ଧନ୍ୟବାଦ ଆଉ ହଉଚି ଆଲୋଭେରା ବା ଘି କ୍ରୁତ କୁମାରୀ ଯାହାକୁ ଆମେ କହୁଚୁ ଘୃତ କୁମାରୀକୁ ଶରୀର ଚେହେରାରେ ଲଗେଇଲେ ଭଲ ଶରୀର ପାଇଁ ଭଲ କୃତ ଘୃତ କୁମାରୀକୁ ଆପଣ ଖାଇ ବି ପାରିବେ ଆଉ ଖାଇବା ଦ୍ଵାରା ବି ଆପଣ ଙ୍କର ଚର୍ମରେ ଉଜ୍ଜଳ ଉଜ୍ଜଳତା ଆସିବ।
ଆଜ୍ଞା ଆପଣ ଆପଣଙ୍କ ଚର୍ମକୁ ସଫା ରଖିବା ପାଇଁ କଣ କିଛି ମାନେ
ପ୍ରଥମତଃ ମୁଁ କୌଣସି ସିଏ ମୁହଁ ଧୋଇବା ପାଇଁ କୌଣସି ପ୍ରକାର ଅ ପ୍ରସାଧନ ସାମଗ୍ରୀ ବ୍ୟବହାର କରେ ନାହିଁ ମୁଁ ଘୃତ କୁମାରୀକୁ ମୁହଁରେ ଘଷିକି ମୁହଁରୁ ମଳି ଛଡ଼ାଏ।
ଆଜ୍ଞା।
ମୁହଁ ଆଉ ଶରୀରରୁ ମଳି ଛଡାଏ ତାପରେ ବେସନ ବ୍ୟବହାର କରିକି ମଳି ଛଡାଏ ଆଉ ମୁହଁ ଉଜ୍ଜଳ ଦେଖାଯିବା ପାଇଁ ହଳଦୀ ଆଉ ଆମର ଦହି ଟିକେ ଇତ୍ୟାଦିକୁ ମିସ୍ ଗୋଳେଇକି ଏକ ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ଲଗାଏ କିଛି ସମୟ ରହିଲା ପରେ ତାକୁ ଛାଡି ଦିଏ ବିଭିନ୍ନ ପ୍ରକାର ଫଳମୂଳ ଆମେ ଯୋଉ ଖାଉଚୁ ଆରେ ଚୋପାକୁ ଆପଣ ବାଟିକି ହେଉ କିମ୍ବା ତାକୁ ଚକ୍ କରିକି ହଳଦୀ ସାଙ୍ଗରେ ଯେମିତି କିି କଦଳୀ କଦଳୀକୁ ଆପଣ ଚକଟି ଦେବେ ହଳଦୀ ସାଙ୍ଗରେ ମୁହଁରେ ମାଲିସ୍ କରିବେ ତା ଦ୍ଵାରା ମୁହଁରେ ଚମକ ଆସିବ। ଦହି ମାଲିସ୍ କରିବେ ମୁହଁରେ ଚମକ ଆସିବ ସବୁଠାରୁ ସବୁଠାରୁ ନିହାତି ଯୋଉ କାର୍ଯ୍ୟଟା କରିବା ଦରକାର ସେଟା ହଉଛି ତେଲ ଶରୀରରେ ତେଲ ନିହାତି ଲଗେଇବା ଦରକାର ଯାହା ଫଳରେ ଶରୀରର ଚର୍ମ ସବୁ ସୁନ୍ଦର ରହିବ ମୁଁ ଏଇ ସବୁ ଉପାୟ ଅବଲମ୍ବନ କରେ।
କାହାର ମାନେ ତେଲିଆ ମୁହଁ ଥିବ ତ ତା ପାଇଁ କିଛି
ତା ପାଇଁ ବେସନ ବେସନ ବେସ୍ ହଳଦୀ ଆଉ ବେସନକୁ ଘୋଳ ପ୍ରସ୍ତୁତ କରିକି ତାକୁ ମୁହଁରେ ଲଗେଇବେ ସେ ଶୁକ୍ ଶୁଖିବା ପାଇଁ ଛାଡିଦେବେ ଶୁଖି ଗଲା ପରେ ତାକୁ ଥଣ୍ଡା ପାଣିରେ ପ୍ରାୟତଃ ଦଶ ପ୍ରାୟତଃ ଦଶ ମିନିଟ ଛାଡିଲେ ସେ ଶୁଖିଯିବ ତାପରେ ତାକୁ ମୁହଁ କୁ ଭଲ ଭାବରେ ଥଣ୍ଡା ପାଣିରେ ଧୋଇଦେବେ।
ଆଜ୍ଞା ଆଜ୍ଞା।
ରେନି ଯୋଉ ଅ କଳା କଳା ଦାଗ ପଡିଯାଇ ସେ ସୂର୍ଯ୍ୟ କିରଣ ସକାଶେ କଳା ଦାଗ ସେ ସବୁକୁ ଛଡେଇବା ପାଇଁ ଚନ୍ଦନ ର ବି ବ୍ୟବହାର କରାଯାଏ।
ଆଜିକାଲି ସମସ୍ତେ ମୁଲତାନୀମିଟି ବି ମୁଲତାନୀମି ମୁଲତାନୀମାଟି
ହଁ ମୁଲତାନୀ ମାଟି ବ୍ୟବହାର କରିପାରିବେ ଆଉ ଯୋଉ ଚନ୍ଦନକୁ ନାଲି ଚନ୍ଦନ କ ତୁଳସୀ ପତ୍ର ହଉ କିମ୍ବା ଆମର ଶିମିଳି କଣ୍ଟା ହଉ ଶିମିଳି କଣ୍ଟା ଏ ସବୁ ଥିରେ ଘୋରିକି ମୁହଁରେ ଲଗେଇବା ଦ୍ଵାରା କଳାଦାଗ ମଧ୍ୟ କମିଯାଏ।
ଆଜ୍ଞା
ଆପଣ ଏଇ ସବୁ ଉପାୟ ଅବଲମ୍ବନ କରିପାରିବେ। ଆଉ ହଉଛି ଚାଉଳ ଚୁନା ଚାଉଳ ଚୁନା ବ୍ୟବହାର କଲେ ଆପଣ ଙ୍କର ମୁହଁର ତ୍ଵଚା ଗୁଡିକ କୋମଳ ଲାଗିବ ଆଉ ତ୍ୱଚା ରନ୍ଧ୍ର ସବୁ ଖୋଲିଯିବ ଯୋଉଠି ମଳି ପଶିଥିବ
ଆଜ୍ଞା
ଯାହା ଫଳରେ ମୁହଁରେ ଭଲ ଭାବରେ ରକ୍ତ ସଞ୍ଚାଳନ ହେଇପାରିବ।
ଆପଣଙ୍କଠୁ ଜାଣି ବହୁତ ଖୁସି ଲାଗିଲା ଆପଣ ଏତେ କିଛି ବିଷୟରେ ଜାଣିଛନ୍ତି।
ଧନ୍ୟବାଦ ଆଉ ଆଉ କୋଉ ବିଷୟରେ ଆପଣ ଚୁଟିର ଯତ୍ନ ନବା ପାଇଁ କେଶର ଯତ୍ନ ନବା ପାଇଁ ହଁ
କେଶ ଆଜିକାଲି ମାନେ ବାହାର ସା ଆଜିିକାଲି ଯୋଉ ସା ସାମ୍ପୁ ସବୁ ବ୍ୟବହାର କରୁଛନ୍ତି ଆଜ୍ଞା।
ପ୍ରଥମତ ହଉଛି ଖାଦ୍ୟପେୟ ଖାଦ୍ୟପେୟ ଯଦି ସନ୍ତୁଳିତ ରଖିବେ ସନ୍ତୁଳିତ ଆହାର କରିବେ ତାହେଲେ ଆପଣଙ୍କର କେଶ ସେତେ ମଜବୁତ ହବ। ଦ୍ଵିତୀୟ ହଉଚ ଆମର ଯୋଉ ବା ପ୍ରସାଧନ ସାମଗ୍ରୀରେ ଯୋଉ ସାମ୍ପୁ ସବୁ ବ୍ୟବହାର ହାର କାଟୁଛନ୍ତି ସାମ୍ପ ର ବ୍ୟବହାର କମ କରନ୍ତୁ
ଆଉ ଆମେ
ଯୋଉଥିରେ ପାରାବିନ୍ ଯୋଉଥିରେ ପାରାବିନ୍ ଆଉ ଅଧିକ କେମିକାଲ୍ ଥିବ ସେସବୁ ସାମ୍ପୁକୁ ଆପଣ ବ୍ୟବହାର କରନ୍ତୁ ନାହିଁ।
ଆଜିକାଲି ରସାୟନ ଜିନିଷ ତ ସବୁ କିଛି ନା ତ ଆମେ କଣ ବ୍ୟବହାର କରିବୁ ଆଗ କାଳରେ ସମସ୍ତେ
ଆଗ କାଳରେ ରିଠା ଫଳରେ ରିଠା ଫଳ ଗୋଟେ ଗଛ ଅଛି
ଆଜ୍ଞା
ରିଠା ଗଛର ସେଇ ଫଳରେ ଫଳକୁ ପାଣିରେ ଉଷୁମ ପାଣି ରେ ପକେଇକି ଫେଣ କରନ୍ତି ପାଣିଟି ଥଣ୍ଡା ହେଇଗଲା ପରେ ତା ଦେହରେ ସା ମୁଣ୍ଡକୁ ଧୋଇ ଦିଅନ୍ତି ସେ ଗୋଟେ ଏ ପ୍ରକାର ଫେଣ ହେଇଥାଏ ସେଥିରେ ଚୁଟି ବହୁତ ସୁନ୍ଦର ଆଉ ମୁଲାୟମ ଲାଗେ ହାତକୁ କୋମଳ ଲାଗେ ଆପଣ ଅ ଅଁଳା ହରିଡା ବାହାଡା ଇତ୍ୟାଦି କୁ ମିଶ୍ରଣ ପ୍ରସ୍ତୁତ କରିକି ଚୁଟି ରେ ଲଗେଇ ପାରିବେ। ସେଇଟା ଲଗେଇଲେ ଆ ଚୁଟି ରେ ଚମକ ଆସିବ ଚୁଟି ମଜବୁତ ହବ ଆଉ ମୋଟା ହବ ଆପଣ ଲଗେଇ ପାରିବେ ମେହେନ୍ଦୀ ଲଗେଇ ପାରିବେ
ଆଜ୍ଞା ମେହେନ୍ଦୀ କଣ ଘରେ ମାନେ ପ୍ରସ୍ତୁ ପ୍ରସ୍ତୁତ କରନ୍ତି ନା ବାହ ବଜାରରୁ କ୍ରୟ
ଘରୋଇ ମେହେନ୍ଦୀ ଗଛ ଯୋଉ ଆମର ଆସେ ମଞ୍ଜୁଆତି ଗଛ ଅଛି ତା ପତ୍ରରୁ ହଁ ସେଇ ପତ୍ରରୁ। ହଁ ତା ଦେହରେ ଅଁ ଯୋଉ ତ୍ରିଫଳା ତ୍ରିଫଳା ଚୂର୍ଣ ତା ଦେହରେ ପକେଇକି ଦହି ଟିକେ ପକେଇବେ ଅ ତେଲ ଟିକେ ପକେଇକି ତାକୁ ଗୋଟେ ଘୋଳ ପ୍ରସ୍ତୁତ କରିକି ପୁରା ଚୁଟିରେ ଲଗେଇ ପାରିବେ।
କିମ୍ବା ଅନ୍ୟ କିଛି ନଡ଼ିଆ ତେଲ ଘର୍ ଆପଣ କଣ ବ୍ୟବହାର କରନ୍ତି ମାନେ ପସନ୍ଦ କରନ୍ତି ବ୍ୟବହାର କରିବା ପାଇଁ ନଡ଼ିଆ ତେଲ ମାନେ ଘରୋଇ ଯୋଉଟା ରନ୍ଧା ହୁଏ ସେ ସେ ନଡ଼ିଆ ତେଲ ନା ବଜାରରୁ କ୍ରୟ କରି ଆଣନ୍ତି?
ନାଇଁ ଘର ଘରେ ରନ୍ଧା ହଉଥିବା ନଡିଆ ତେଲକୁ ମୁଁ ବେଶୀ ପସନ୍ଦ କରେ‌ ଆଉ ନଡିଆ ତେଲ ଛଡା ଅ ସୋରିଷ ତେଲକୁ ମୁଁ ପ୍ର ପ୍ରଧାନ୍ୟ ଦିଏ ଲଗେଇବା ପାଇଁ।
ଯାଆ ହଉ ଖୁସି ଲାଗିଲା ଆପଣ ଏତେ କିଛି ଜାଣିଛନ୍ତି ଏତେ କିଛି ବିଷୟରେ ଆମକୁ ଜଣେଇଲେ। ଆଉ ଆମେ ବି ହୁଁ ଯେବେ ଫାଙ୍କା ମିଳିବ ଆମକୁ କଲ କରିବେ। ଆମେ ଆପଣଙ୍କ ପାଇଁ ସବୁବେଳେ ଉପଲବ୍ଧ ଅଛୁ ଆଉ
ହଁ ନିଶ୍ଚିନ୍ତ-ନିଶ୍ଚିନ୍ତ, ଆପଣ ଆଉ କୋଉ ପ୍ରସ୍ ସାଧନ ସାମଗ୍ରୀ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି?
ଆଜ୍ଞା-ଆ-ଆ ଆମେ ଦେହର ଚମକ ତ ବିଷୟରେ କହିଲି। ଉଁ-ଉଁ କେଶ କେମିତି ଉପୁଡିବନି ସେଟା ବି କହିବେ ଆଉ
ଆଉ ଗୋଟେ ହଉଛି ନଖରେ ଯୋଉ ଲଗଉଛନ୍ତି ନେଲ୍ ପଲିସ୍
ଆଜ୍ଞା-ଆଜ୍ଞା-ଆଜ୍ଞ୍ ଜ୍ଞା, ହଁ ସେଇ କଥାଟା ମୁଁ ଏଇନେ ପଚାରିଥାନ୍ତି ଆପଣ କହିଦେଲେ।
ସେଇଟା ଶରୀର ପାଇଁ ବହୁତ କ୍ଷତିକାରକ ତାର ଛୋଟ ଛୋଟ କଣିକ୍ କା ଆମ ହାତରୁ ଖାଦ୍ୟରେ ମିଶିଯାଏ ଖାଦ୍ୟରେ ତାକୁ ଖାଇବା ଦ୍ଵାରା ପେଟ୍ ପେଟ ଭିତରେ ବିଭିନ୍ନ ପ୍ରକାର ସିଏ ରସାୟନ-ଅ କ୍ଷତି ଘଟାଇଥାଏ।
ଆଜ୍ଞା, କଥା ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆଉ ଆପଣ ଯେବେ ବି ଚାହିଁବେ ମତେ କଲ୍ କରିପାରିବେ, ହଉ ରହୁଛି। କୁହନ୍ତୁ। ଆଜ୍ଞା ନମସ୍କାର। ରଖନ୍ତୁ।